ଆଉ ହଁ ଯୋଉ ସୁମନ୍ କିପରି ଅଛୁ?
ମୁଁ ମଧ୍ୟ ଭଲ ଅଛି। ଆଜି ଏଇ ଟିଭିରେ ବସିିକି ରାମାୟଣ ଟିକେ ଦେଖୁଥିଲି ତ ଭାବିଲି ଆପଣଙ୍କ ସହିତ କିଛି ଆଲୋଚନା କରିଦବା।
ଜାଣିବାକୁ ଭାରି ଇଚ୍ଛା ଅଛି ରେ, ଆଉ ତୁ ଏଇ ବିଷୟରେ ମାନେ ବହୁତ୍ ତୁ କିଛି ତ ପ୍ରାୟ ଜାଣିଚୁ। ଆଉ ମତେ ଟିକେ ମାନେ ଟିକେ ସହଜ ଭାଷାରେ ଟିକେ ବୁଝେଇ ଟିକେ କହିଦବୁ କଣ ରାମାୟଣ ଜାଣିଚୁ ତା ବିଷୟରେ?
ଆପଣ ଟିକେ କହିପାରିବେ ସରଳ ଭାଷାରେ ରାମାୟଣ ବିଷୟରେ?
ଠିକ୍ ଅଛି ମୁଁ କହୁଚି। ନିଶ୍ଚିତ ରାମାୟଣ ରାମାୟଣ ଭାରତର ସବୁଠୁ ଅ ବଡ଼ ପ୍ରସିଦ୍ଧ ମହାକବ୍ୟ ଯୋଉଟା କି ବଡ଼-ବଡ଼ ପ୍ରସିଦ୍ଧ କବ୍ୟ ଏ ରାମାୟଣକୁ ଲେଖ ଲେଖିଥିଲେ ମହର୍ଷି ବାଲ୍ମିକି ଋଷି ଜଣେ ଥିଲେ ସେ ଲେଖିଥିଲେ ରାମାୟଣ କୁ ହେଲା ଆଉ ଏଥିରେ ଆମର ମାନେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ ଏବଂ ତାଙ୍କର ଆଦର୍ଶ ବାଦ ବିଷୟରେ ଚରିତ୍ର ଏବଂ ତା ପରିବାର ପ୍ରତି ଭଲ ପାଇବା ଏବଂ ସୀତାଙ୍କର ଆଉ ରାମଙ୍କର ମାନେ କାହାଣୀ ଏବଂ ନିଜର ସ୍ୱଧର୍ମ ପାଳନ କରିବା ବିଷୟ ରେ ଏହାକୁ ସୁନ୍ଦର ଭାବେ ବର୍ଣ୍ଣନା କରା ଯାଇଅଛି।
ମୁଁ ମଧ୍ୟ ଛୋଟବେଳୁ ରାମାୟଣର ନାମ ଶୁଣିଛି, କିନ୍ତୁ ପୁରା କାହାଣୀ ଜାଣିନାହିଁ। ଏହାର ଆରମ୍ଭ କେମିତି ହେଇଥିଲା ଆପଣ କହିପାରିବେ?
ଆଚ୍ଛା ଆଚ୍ଛା ଆଚ୍ଛା ସାର୍ ଶୁଣୁ । ରାମାୟଣ ଆରମ୍ଭ ଅଯୋଧ୍ୟା ନଗ ଅଯୋଧ୍ୟା ନାମକ ନଗରୀ ଥିଲା ହେଲା। ତ ସେଇଠୁ ଆରମ୍ଭ ହେଇଥିଲା। ସେଠାରେ ଜଣେ ରାଜା ଯିଏ ରାମଚନ୍ଦ୍ର ବାପାଙ୍କ ନାଁ ଦଶରଥ ଥିଲା ହେଲା। ସିଏ ରାଜ୍ୟ ସେ ରାଜ୍ୟ ର ରାଜ୍ୟ ରାଜା ଥିଲେ ହେଲା। ସେ ଜଣେ ମାନେ ସେ ଦଶରଥ ଯିଏ ସେ ନ୍ୟାୟପ୍ରିୟ ଏବଂ ଦୟାଳୁ ରାଜା ଥିଲେ। ତାଙ୍କର ଦଶରଥଙ୍କ ତିନି ଜଣ ରାଣୀ ଥିବେ କୌଶଲ୍ୟା, କୈକେୟୀ ଆଉ ସୁମିତ୍ରା। କିନ୍ତୁ ବହୁତ ମାନେ କିନ୍ତୁ ତାଙ୍କର ବହୁତ ଦିନ ପର୍ଯ୍ୟନ୍ତ କୌଣସି ଛୁଆ ପିଲା ହଉନଥିଲା। ତ ଏହା ପାଇଁ ସେ ମାନେ ସିଏ ବହୁତ ଦୁଃଖିତ ମାନେ ଦୁଃଖ ପ୍ରକାଶ କରୁଥିଲେ।
ଆଜ୍ଞା ଏଥିପାଇଁ ତ ସେ ସନ୍ତାନଙ୍କ ପାଇଁ ଗୋଟେ ଏ ଯଜ୍ଞ କରିଥିଲେ ଋଷିମାନଙ୍କ ସହିତ ପରାମର୍ଶରେ। ତାପରେ ଯଜ୍ଞ ଶେଷ ରେ ଦେବତାଙ୍କ ଆଶୀର୍ବାଦରେ ନେଇ ତାଙ୍କୁ ପବିତ୍ର ପ୍ରସାଦ ମିଳିଥିଲା ସେ
ପରାମର୍ଶରେ ମାନେ ଆମର ଯୋଉ ପତ୍ର ଯଜ୍ଞ ନାମକ ଯଜ୍ଞ ଗୋଟେ କରିଥିଲେ ହେଲା। ଅ ଯଜ୍ଞ ଶେଷରେ ଦେବତାଙ୍କ ଆ ଆଶୀର୍ବାଦରୁ ତାଙ୍କୁ ପବିତ୍ର ଅ ପ୍ରସାଦ ରୂପେ ତିନୋଟି ପୁତ୍ର ମିଳିଥିଲା ହେଲା ସେ ତିନି ରାଣୀଙ୍କୁ ଦେଇଥିଲେ ସେ ତିନି ରାଣୀ ଚାରି ପୁଅ ଜନ୍ମ କରିଥିଲେ ହେଲା। କୌଶଲ୍ୟାଙ୍କ ପୁଅ ହେଲେ ଶ୍ରୀରାମ, କୈକୀଙ୍କ ପୁଅ ଭରତ ଓ ସୁମିତ୍ରାଙ୍କ ଦୁଇ ପୁଅ ଲକ୍ଷ୍ମଣ ଓଃ ଶ ଶତୃଘ୍ନ ଥିଲେ।
ଆଚ୍ଛା ଠିକ୍ ଅଛି। ତାପରେ ଆପଣ ଜାଣିଥିବେ
ହୁଁ କହୁନା।
ତାପରେ ସେମାନେ ଚାରି ଭାଇ ମଧ୍ୟରେ ସମ୍ପର୍କ କେମିତି କଣ ଥିଲା ଆପଣ ଜାଣିଛନ୍ତି?
ଆଚ୍ଛା ଆଚ୍ଛା ଆଚ୍ଛା। ଅ ରାଜା ଦଶରଥଙ୍କର ଋଷିଙ୍କର ପରାମର୍ଶରେ ପୁତ୍ର କ୍ଷମା କରିବେ ସେମାନେ ମୁଁ ଟିକେ ମାନେ ରାଜା ଦଶରଥଙ୍କ କଥା କହିଦେଲି। ସେମାନେ ସେ ଚାରି ଭାଇଙ୍କ ସମ୍ପର୍କ ବହୁତ ଭଲ ଥିଲା। ଆ ଯେହେତୁ ଶ୍ରୀରାମ ଥିଲେ ବଡ଼ ଭାଇ ସିଏ ଜଣେ ଆଦର୍ଶ ଥିଲେ ହେଲା, ଆଉ ତାଙ୍କୁ ବହୁତ ମାନେ ଭଲ ପାଆନ୍ତି ମାନେ ତାଙ୍କ ଭାଇ ମାନେ ଲଷ୍ମଣ ଏବଂ ଶତ୍ରୁଘ୍ନ ବହୁତ ଭଲ ପାଆନ୍ତି ହେଲା। ଆଉ ଭରତ, ଶତ୍ରୁଘ୍ନ ମଧ୍ୟ ଗଭୀର ସ୍ନେହ ଥିଲା, ଚାରି ଭାଇଙ୍କ ପରସ୍ପର ବହୁତ ଭଲ ପାଇବା ଥିଲା ବହୁତ ସିଏ ମାନେ ମାନେ ସମ୍ପର୍କ ବହୁତ ଭଲ।
ଆଚ୍ଛା ତାହେଲେ ମୁଁ ତାହେଲେ ତାଙ୍କ ଛୋଟ ବେଳ କଥା ମୁଁ କହୁଛି।
ହଁ ହଁ।
ହଁ ହଁ। ତାଙ୍କ ଛୋଟବେଳେ ତ ରାମ ବହୁତ ଶାନ୍ତ ଥିଲେ, ଭଦ୍ର ଏବଂ ଆଜ୍ଞାକାରୀ ରହିଥିଲେ। ସିଏ ବ ବଡ଼ମାନଙ୍କୁ ବହୁତ ସମ୍ମାନ କରୁଥିଲେ, ସେଥିପାଇଁ ସମସ୍ତେ ତାଙ୍କୁ ଭଲ ବ୍ୟବହାର କରୁଥିଲେ। ସେ ଶିକ୍ଷା ସହିତ ବିଭିନ୍ନ ପ୍ରକାର ଏମିତି ଧନୁ ବିଦ୍ୟା, ତଲୁଆର ଚାଳନା ଏବଂ ଯୁଦ୍ଧ କଳା ମଧ୍ୟ ଶିଖିଥିଲେ। ସେ ବହୁତ ସାହସୀ ବା ସହିତ ଦୟା ମଧ୍ୟ ଥିଲେ। ମୁଁ ଶୁଣିଛି ଯେ ବିଶ୍ୱାମି ତ୍ର ଋଷି ରାମ ଙ୍କୁ ନେଇ ଯାଇଥିଲେ। ସେ କଥା ଟା କଣ? ଆପଣ ଜାଣିଛନ୍ତି ସେ ବିଷୟରେ?
ଆଚ୍ଛା ଆଚ୍ଛା। ତାପରେ ପ୍ରଶ୍ନ ଟା କଣ ପଚାରୁନୁ ପଚାର ସୁମନ।
ତାପରେ ଆପଣ ବିଶ୍ଵାମିତ୍ର ଋଷି ରାମ ଙ୍କୁ ନେଇ ଯାଇଥିଲେ ସେ କଥା ଟା ଜାଣିଛନ୍ତି?
ଆଛା ହଁ ହଁ ହଁ ଶୁଳ ମୁଁ କହୁଚି ବିଶ୍ଵାମିତ ଋଷି ଯଜ୍ଞଙ୍କୁ କିଛି ରା ଖ୍ୟାସ ବାରମ୍ବାର ନଷ୍ଟ କଲେ ମାନେ ସେ ଯଜ୍ଞ କରୁଥିଲେ ବିଶ୍ୱ ମୁତ୍ରା ରୁଷିଥିଲେ ତାଙ୍କ ଯଜ୍ଞକୁ ବାରମ୍ବାର ରାକ୍ଷ ମାନେ ଉଦଣ୍ଡ ଥିଲେ ତ ନଷ୍ଟ କରୁଥିଲେ। ଆତ ସ ସେ ରେ ରା ସେ ରାଜା ଦସରଥ ପା ଖୁକୁ ଆସିକି ମାନେ ରାମ ଲକ୍ ଫଣ ସାଙ୍ଗ ନେବାକୁ ଅନୁରୋଧ କଲେ ଆ ପ୍ରଥମେ ରାଦା ଦସ୍ ଦଶଟ ଜିଦି ଚିନ୍ତା କଲେ ମୁଁ ମାନେ ପୁଅ ହଉନଥିଲା ଏତେ କଷ୍ଟ ପୁଅ ଟେ ହେଲା ମୁଁ ଯେ ପୁଅ କେମିତି ଛାଡିିବି ହେଲା ଯେ ଋଷିଙ୍କ କ ଥା ମାନିକି ଦୁଇ ଭାଇକି ପଠେଇଥିଲେ। ତାପରେ ପଚାରନ ପଚାର
ଆଜ୍ଞା।
କହୁନା ତାପରେ?
ଆଜ୍ଞା ଆପଣଙ୍କ ଭଏସ୍ ଟିଏ ସ୍ଲୋ ଆଥିଲା ଏବେ କୁହନ୍ତୁ।
ଆଛା ସେଟା ଘରେ କଁ ସେଟା ରାମ କଣ କରିଥିଲେ? ରାମ ଲକ୍ଷ୍ମଣ ଋଷ ଚିଙ୍କ ସହ ଜଙ୍ଗଲକୁ ଗଲେ ହେଲା। ଏଠାରେ ଯାଇକି ସେମାନେ ମାନେ ତାଡକା ନାମ ରାକ୍ଷା ଛକୁ ବଧ କ ରାକ୍ଷାସୀ କୁ ବଧ କଲେ ପରେ ମରିଚ ଚିଅଜା ସୁଭାଙ୍କ ପରାସ୍ତ କରି ଋଷିଙ୍କ ଯଜ୍ଞଙ୍କୁ ରକ୍ ଶୁରକ୍ଷା କଲେ। ଏହା ଦେଖି ଯୋ ମାନେ ଏଇ ଯୋଉ ଏତେ ବୀରତା ଦେଖିକି ଇଏ ଦେଖି ରାମ ଲକ୍ଷ୍ମଣଙ୍କ ବହୁତ ମାନେ ଋଷିମୁନି ମାନେ ପ୍ରଶଂସା କଲେ। ପ୍ରସସା ପାତ୍ରବି କାଇଁନା ଏତେ କମ ବୟସରୁୁ ସେମାନେ ଏତେ ବଡ ବଡ ରାକ୍ଷସ ମାନଙ୍କୁ ମାରିଥିଲେ ତ ପସନ୍ଦ ହବା ଯୋଗ୍ୟତା ଥିଲେ ପ୍ରଶଂସା ବି ବହୁତ କଲେ।
ତାପରେ ତ ସେମାନେ ହଉଚି ବିଶଵାମନ୍ତ୍ର ରଋଷି ଦୁଇ ଭାଇଙ୍କୁ ନେଇକି ମିଥିଆ ନଗଳିକୁ ନେ ଯାଇଥି ଥିଲେ ସେଠାରେ ତାଙ୍କ ରାଜା କନକ ଝିଅଙ୍କ ସହିତ ଏରେ ସତୀଇ ଙ୍କ ସ୍ଵୟମ୍ବର ହୋଇଥିଲା ସ୍ଵୟମ୍ବର ତ ଗୋଟିଏ ବଡ ସର୍ତ୍ତ ଥିଲା ଯିଏ ଭଗବାନ ଅସି ଶିବଙ୍କ ବିଶାଳ ଧନୁଷକୁ ଉଠାଇବ ସିଏ ହିଁ କେବଳ ସୀତାଙ୍କୁ ବିବାହ କରିବ। ସେ ଧନୁଷ କି ସମସ୍ତେ ଉଠାଇ ପାରିଥିଲେ କି ଆପଣ ଜାଣିଚକି ସେ ବିଷୟରେ?
ତୋତ ଶିବଙ୍କ ଧନୁଜ ସମହ ସମସ୍ତେ ଉଠେଇ ପାରୁନଥିଲେ ସେଟା କେବଳ ରାମ ହିଁ ଉଠିଥିଲେ ରାମ ଯୋଉ ଉଠେଇ ନଥିଲେ ହେଟା ନୁହଁ ତାକୁ ଧନୁଷକୁ ମାନେ ଉଠେଇକି ଏତେ ଜୋରେ ସାପରେ ମାନେ ବାନ୍ଧୁଥିଲେ ଧନୁ ଧନୁସ ସଟି ଭାଙ୍ଗି ଯାଇଥିଲା ଯାହା ଫଳରେ କି ପରଶୁରାମ କ୍ରୋଧିତ ହୋଇଥିଲେ ଆପଣ ଜାଣିବାକୁ ଚହିଁକି ପରଶୁରାମ ତାପରେ କଣ ଆସି କରୁଥିଲେ?
ଆଜ୍ଞା ତାପରେ ତ ରାମ ସୀତାଙ୍କର ବିବାହ ହୋଇ ଥିଲା ବହୁତ
ନା ନା ତାପରେ ଆଉ ଗୋଟେ କାହାଣୀ ବି ଅଛି ଆ ପର୍ଶୁରାମ ମ ରାଗିକି ଯେହେତୁ ପର୍ଶୁରାମ ପ୍ରଭୁ ଶିବଙ୍କର ବହୁତ ବଡ ଭକ୍ତ ଥିଲେ। ତ ସିଏ ଜାଣିଲେ ଏଯୋ ଶିବଙ୍କ ଧନୁଷକୁ ଭାଙ୍ଗି ଦେଇଚି ରାମ ଭାଙ୍ଗି ଦେଇଚନ୍ତି। ରାମଚନ୍ଦ୍ର ଭାଙ୍ଗି ଦେଇଥିଲେ ତ ସେ ବହୁତ କ୍ରୋଧିତ ହେଲେ। ଏବଂ ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ପାଇଁ ଆହ୍ୱାନ କଲେ। ଆଉ ତମେ ଲକ୍ଷ୍ମଣ ବି ପର୍ଶୁରାମ ବହୁତ ବିରୋଧ କରିଥିଲେ ଏଟା ବି ଶୁଣିଥିବେ?
ଆଜ୍ଞା ତାପରେ ତ ରାମ ସୀତାଙ୍କ ବିବାହ ହୋଇଥିଲା ଆପଣ ତ ଜାଣିଥିବେ? ବହୁତ ଧୁମଧାମରେ ପାଳନ କରାହୋଇଥିଲା। ସେହି ସମୟରେ ଭର ତ ଲକ୍ଷ୍ମଣ ଓ ଶତ୍ରୁଘନ ମଧ୍ୟ ରାଜା ଜନଗ ପରିବାରର ରାଜକନ୍ୟା ମାନେ ଆଉ ଯିଏ ସ ସିତାଙ୍କର ଭଉଣୀ ଥିଲି ତାଙ୍କ ହିତ ମଧ୍ୟ ବିବାହ ହୋଇଥିଲା। ସମଗ୍ର ମି ଥିଳା ଓ ଅଯୋଧ୍ୟା ଆନନ୍ଦରେ ଭରିଯାଇଥିଲା ଏଇ କାଣୀ ତ ବହୁଧ ସୁନ୍ଦର ଥିଲା। ଏବଂ ପରିବାର ସମାନ ଧର୍ମର ଶିକ୍ଷା ମିଳିଥାଏ।
ହଁ ହଁ ହଁ ଆଛା। ଆଉ ତମେ ରାମାୟଣରୁ କଁ ମାନେ ଶିକ୍ଷା ପାଇଲ ମତେ ଟିକେ କହିବେ? ତମେ କହିବ ନା ଫାଷ୍ଟ ଟା ମୁଁ ତର ଦେମି ତାର କୁଅ?
ଏହା ତ ଆମେ ଭଲ ମଣିଷ ହୋଇ ବଞ୍ଚିବାର ପଥ ଦେଖାଇଥାଏ। ତାପରେ ଆଗ ଗାମୀ। ଆଉ ତାପରେ ଆମେ ଆଗାମୀ କଥା ହେବା ରାମଙ୍କ ବିଷୟରେ।
ହଁ କ, ହୁଁ ହୁଁ। ଆଚ୍ଛା ବିବାହ ପରେ ରାଜ ଅଭିଷେକ ହେଲା। ରାଜ ଅଭିଷେକରେ ଯେହେତୁ ବଡ ପୁଅ ଥିଲେ ରାମ ଏବଂ ଭତ ରାମ ସମ ଚନ୍ଦ୍ର ସବୁଠୁ ଅଧିକ ଶକ୍ତିଶାଳୀ ପରାକ୍ରମି ନ୍ୟାୟପ୍ରିୟ ଥିଲେ। ଆଉ ତିନି ଭାଇଙ୍କ ସହମତି ବି ରାମଚନ୍ଦ୍ର ଙ୍କୁ ଥିଲା ଭରତ ଶତ୍ରୁଘୁ୍ନ ଲକ୍ଷ୍ମଣଙ୍କ ଥିଲା କି ଚାହୁଁଥିଲେ କି ରାମଚନ୍ଦ୍ର ହିଁ ହୁଅନ୍ତୁ। ଯେହେତ ବଡ଼ ଭାଇ ସେ ବହୁତ ସମ୍ମାନ କରନ୍ତି, ଆଉ ରାମଚନ୍ଦ୍ର ରାଜା ହିଁ ହେଇଥିଲେ।
ଆଜ୍ଞା ତାପରେ ତ ମନ୍ଥରା ବିଷୟରେ ଜାଣିଥିବେ। ସେ ଇର୍ଷା ବହୁତ ଇର୍ଷା ବା ସ୍ୱାର୍ଥରେ ବି ରାଜା ଭରତଙ୍କୁ ରାଜା ହେବାକୁ ଚାହୁଁଥିଲେ ସେଥିପାଇଁ ସେ କୈକେୟୀ ଙ୍କୁ ପୁରୁଣା ଦୁଇଟି ବରର କଥା ଯୋଉ ଦେଇଥିଲେ ସିଏ ରାଜା ଦଶରଥ ତାଙ୍କୁ କୈକେୟୀ ଙ୍କୁ
ହଁ
କଥା ତାଙ୍କୁ ମନେ ପକାଇଥିଲେ, ଯାହାଫଳରେ ରାଜା ଦଶରଥ ଆ ତାଙ୍କୁ ରାମଙ୍କୁ ବନବାସ ପଠାଇଥିଲେ।
ହଁ ହଁ ହଁ ହଁ ବନବାସ ଯାଇଥିଲେ। ସେଦିନ ବି ବହୁତ ଲୋକ ବି ବହୁତ କାନ୍ଦି
ଭରତ କୁ ସେ ରାଜା ବନେଇବେ ଦ୍ଵିତୀୟ ବର ଥିଲା ରାମଚ ନ୍ଦ୍ର ଙ୍କୁ ଚଉଦ ବର୍ଷ ବନବାସଙ୍କୁ ପଠାଇବେ କୈକେୟୀ ଦୁଇଟା ବର ମାଗିଥିଲେ ଆଉ। ରାମ ଏହା ଶୁଣିଲା ପରେ କଣ କରିଥିଲେ ଆପଣ ଜାଣିଛନ୍ତି।
ହଁ ରାମ ଶୁଣିଲା ପରେ ଯେହେତୁ ପିତାଙ୍କ ଆଜ୍ଞା ଥିଲା ତ ସିଏ ବନବାସ। ସକୁ ଯାଇଥିଲେ ସ୍ଵ ସ୍ୱଇଚ୍ଛାରେ ହିଁ ଯାଇଥିଲେ ଯେହେତୁ ପିତାଙ୍କ ଆଜ୍ଞା ଥିଲା। ତ ରାମଚନ୍ଦ୍ର ସେଇଠି ବନକୁ ଗଲେ। ବନକୁ ଗଲା ପରେ। ସେଠାକୁ ଲକ୍ଷ୍ମଣ ସେଠି ବାହାରିଲେ ଲକ୍ଷ୍ଣଙ୍କ ନାଁ ମୋ ବଡ ଭାଇ ଯିବେ ମୁଁ ସେଠି ଯିବି ବନବାସ ଲକ୍ଷ୍ମଣ ବି ରାମ ସ ଯାଇଥିଲେ। ଯାଇଥିଲେ, ଆଉ ସୀତା କହିଲେ ଯେହେତୁ ମୋ ସ୍ଵାମୀ ଯିବେ ତ
ସ୍ୱାମୀ ଯେଉଁଠି ରହିବେ ସେଠି ତାଙ୍କ ସ୍ତ୍ରୀର ସ୍ଥାନ। ସେଥିପାଇଁ ସେ ମଧ୍ୟ ବନବାସକୁ ଯାଇଥି
ଆଚ୍ଛା ତାପରେ ହଉଛି। ଭରତ ଆଉ ଶତ୍ରୁଘ୍ନ ବି ବହୁତ କାନ୍ଦୁଳି ମାନ୍ଦୁଳି ବାହାରିଲେ କି ରାମଚନ୍ଦ୍ର କହିଲେ କି ନା ଆମେ ଚାରି ଜଣ ଯଦି ପଳେଇବା ଆମ ବାପା ତ ବୟସ ହଉଛନ୍ତି ସେମାନେ ରାଜ ସିଂହ
ଆ ଆଜ୍ଞା ଅଯୋଧ୍ୟାର ଲୋକମାନେ ମଧ୍ୟ ବହୁତ କାନ୍ଦିଥିଲେ। କେହି ବି ରାମକୁ ଯିବାକୁ ଦେବାକୁ ଚାହୁଁନଥିଲେ।
ଯାହା ହଉ ମୁଁ ଦେଖିଲି ତମର ବହୁତ ରାମାୟ ଆଁ। କଣ?
ବନବାସ ବିଷୟରେ ଜୀବନୀ ଆପଣ ଜାଣିଛନ୍ତି? ବନରେ କେମିତି କଣ ଜୀବନ ଘଟିଥିଲା ମୁଁ ନା ମୁଁ କହିବି?
ସେଠାରେ ଗୋଟେ ଆଶ୍ରମରେ ପ୍ରଥମ ରାମଚନ୍ଦ୍ର ଆ ଲକ୍ଷ୍ମଣ ଗାରେ ରହିଥିଲେ ସେଠାକାର ବହୁତ ଅସୁର ମାନେ ଦୁର୍ଦଣ୍ଡ ହଉଥିଲେ ତାଙ୍କୁ ଅସୁର ମାନ କୁ ଜଙ୍ଗଲ ରହିବା ପାଇଁ ଯେତିକ ମାନେ ଦୁଷ୍ଟ ଅସୁର ଏବଂ ରାମଚନ୍ଦ୍ର ବଧ କରି ଥିଲେ ଏବଂ ସିଏ ତାପରେ ଅନ୍ୟ ଜାଗାକୁ ଯାଇଥିଲେ।
ଆଜ୍ଞା ସେତେବେଳେ ତ ଭରତ ନଥିଲେ, ମାମୁଁ ଘରେ ଥିଲେ, ରାମ ଯେତେବେଳେ ବନବାସ ଯାଇଥିଲେ। ସେତେବେଳେ ଭରତ ମାମୁଁ ଘରେ ଥିଲେ।
ହଁ।
ତ ଫେରିଆସି ସବୁ କଥା ଜାଣିଲା ପରେ ବହୁତ ଦୁଃଖ ପ୍ରକାଶ କରିଥିଲେ ତାପରେ ସେ ମାଆ କ ଇଙ୍କ ଉପରେ ମଧ୍ୟ ରାଗିଥିଲେ, ଯେ ରାମ ସେ ସେ କେବେ ରାମଙ୍କ ସ୍ଥାନ ନେବା ନାହିଁ। ସେଥିପାଇଁ ସେ ରାମଚନ୍ଦ୍ରଙ୍କ କଠଉ ଆଜ୍ଞା ସେଥିପାଇଁ ସେ ରାମଚନ୍ଦ୍ର କଠଉ କୁ ତା ଆସନରେ ସିଂହାସନରେ ରଖି ତାଙ୍କୁ ପୂଜା କରିଥିଲେ ଏବଂ ତାଙ୍କ ଇଏ ହବ। ତାପରେ ସେ ତାଙ୍କର ଦାୟିତ୍ୱ ତୁଳାଇଥିଲେ।
ତାପରେ ଆପଣ ଭରତ କଣ କଲେ ଆପଣ ଜାଣିଛନ୍ତି?
ହଁ ଭରତ ରାମଚନ୍ଦ୍ରଙ୍କ କଠଉକୁ ରଖି ରାଜ୍ୟରେ ରଖିଲେ ଶାସନ କଲେ ବହୁତ ସୁଶା ଶାସନ କଲେ ରାମଙ୍କ ଆଦର୍ଶ ଯାହା ଥିଲା ସେ ଆଦର୍ଶ ଅନୁସାରେ ସେ ଶାସନ କରିଲେ। ଏବଂ ମାନେ ଜନତାଙ୍କ ବି ବହୁତ ଅଧିକ କିନ୍ତୁ ସେ ରାମଚନ୍ଦ୍ର ପ୍ରତି ଭ ସିଏ ବି ରାମଚନ୍ଦ୍ର ପାଖକୁ ଯାଇଥିଲେ ବି ରାମଚନ୍ଦ୍ର ପ୍ରୟ ଭାଇ ମତେ ଆଗ ନେଇଯାଆନ୍ତୁ ମୁ ଆପଣ ବିନା ରହିପାରିବିନି କି ରାମଚନ୍ଦ୍ର କହିଲେ କି ମା
କେମିତି କଣ ବଣରେ ରହିଥିଲେ ତ ପ୍ରଥମେ ସେ ବନରେ ରାମ ସୀତା ଲକ୍ଷ୍ମଣ ପଞ୍ଚବଟୀ ନାମକ ସ୍ଥାନରେ ଜାଣିଥିବେ ସେ ସେଥିରେ ରହୁଥିଲେ।
ହୁଁ ହୁଁ।
ସେଠାରେ ସେମାନେ ଶାନ୍ତିର ଜୀବନ କଟାଉଥିଲେ କିନ୍ତୁ ଆପଣ ଜାଣିଥିବେ ଗୋଟେ ଦିନ ରାବଣ ଭଉଣୀ ସୁର୍ପନଖା ସେଇଟାକୁ ଆସିଥିଲା। ସେ ରାମଙ୍କୁ ଦେଖି ପ୍ରଥମେ ବିବାହ କରିବାକୁ ଚାହିଁଥିଲା କିନ୍ତୁ ରାମ କହିଲେ ଯେ ସେ ବିବାହିତ ପରେ ସେ ଲକ୍ଷ୍ମଣ ପାଖକୁ ମଧ୍ୟ ଯାଇଥିଲା। ତାପରେ ଲକ୍ଷ୍ମଣ ମଧ୍ୟ ତାଙ୍କ କଥା ମାନିଥିଲେ ନାହିଁ ତାପରେ ସେ ରାଗେରେ ସୁର୍ପନେଖା ସୀତାଙ୍କୁ କ୍ଷତି କରିବାକୁ ଚେଷ୍ଟା କରିଥିଲା। ଯା ଫଳରେ କି ଲକ୍ଷ୍ମଣ ତାଙ୍କ ନାକ ଓ କାନ କା ପଠାଇଦେଇଥିଲେ ତାପରେ ତ ଜାଣିଥିବେ ଯୁଦ୍ଧ ପାଇଁ ରାବଣ ସୀତାଙ୍କୁ ନେଇ ଯାଇ ଥିଲା ଆଉ।
ହଁ ରାବଣର ତାପରେ ଏକ ବଡ ଯୁଦ୍ଧ ହେଇଥିଲା ସେ ରାମ ସେତୁର ବି ନିର୍ମାଣ ହେଇଥିଲା। ଏଇ ସବୁ ଜିନିଷ ହେଇଥିଲା ଏଇଟା ତ ମୁଁ ଶୁଣିଛି ବି ପଢିଛି ଯେହେତୁ ମୁଁ ସଂସ୍କୃତର ଛାତ୍ର ଥିଲି ଶୁଣିଛି। ଆଉ ଇ ଏକ ବହୁତ ଭଲ କାହାଣୀ ଆଚ୍ଛା ଆପଣ ଯେମିତି କହିଲେ
ହନୁମାନଙ୍କର ଯୋଗଦାନ ବହୁତ ଅଧିକା ଥିଲା।
ଆଚ୍ଛା ଆପଣ ଏବେ କହିଲେ କି ରାମାୟଣରୁ ଆପଣ ଏ ଶିକ୍ଷା ପାଇଲେ ମୁଁ ରାମାୟଣ ଗୋଟ ଜିନିଷ ଶିକ୍ଷା ପାଇଲି ହେଟା ଆପଣ କହିବି ସେ ଜାଣିବେ କି ତ ତ ଦେଖନ୍ତୁ ମାନେ ଆଜିକା ଦେ ଯୁଗରେ ଭଲ ପାଇବାଟା କିଛି ନୁହଁ। ଦେଖ ସୀତା ଯିଏକି ତାଙ୍କର ରାଜ୍ୟର ବହୁତ ସୁଖ ସୁବିଧାରେ ଥିଲା। ସେ ନିଜ ସ୍ଵାମୀଙ୍କୁ ଏତେ ଭଲ ପାଉଛି କି ରାଣୀ ହେଇକି ମଧ୍ୟ ଜଙ୍ଗଲରେ ଦେଖ ଭାବନ୍ତୁ ଗୋଟେ ନାରୀ ମାନେ ସ୍ୱାମୀ କେ ଏତେ ଭଲ ପାଉଛି ମାନେ ସିଏ କି ରାବଣର ମାନେ ଏତେ ଲ ଙ୍କା ସୁନାର ଲଙ୍କା ଥିଲା ତାର ସୁଖକୁ ଛାଡିକି ସେ ସ୍ଵାମୀଙ୍କ ପାଇଁ ହିଁ ରହିଲେ ଏବେ ଭାବନ୍ତୁ ସେ ସୀତାମାନେ କେ କେତେ ମାନେ ଚରିତ୍ର କେତେ ଭଲ ଥିଲା ସେ ରାମଙ୍କ ପ୍ରତି ଭଲ ପାଏ କେତେ ଥିଲା। ଆ ସୀତ ରାମଙ୍କର ରାମ ସୀତାଙ୍କର ସେଇଭଳିଆ ଭଲ ପାଇବା ଆଜିକା ଯୁଗରେ ବହୁତ ମାନେ ଅଭାବ ଅଛି।
ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣଙ୍କ ସତ ଏଇ ଆଲୋଚନା କରି ବହୁତ ଭଲ ଲାଗିଲା।
ହଁ ମୁଁ ଆପଣଙ୍କ ସହିତ ପୁନରର୍ବାର କଥା ହେବାକୁ ଚାହିଁବି ଆଉ ଆପଣଙ୍କ ଦିନଟି ଆପଣ ଖୁସିରେ ରୁହନ୍ତୁ ମଙ୍ଗଳରେ ରୁହନ୍ତୁ। ଶୁଭରାତ୍ରି ଆଉ ଜୟ ଭାରତ ଜୟ ହିନ୍ଦ